ହ୍ୟାଲୋ।
ହାଲୋ।
ହ୍ୟାଲୋ ନବୀନ ବାବୁ
ଆଜ୍ଞା ଆଜ୍ଞା।
ନମସ୍କାର ନମସ୍କାର
ନମସ୍କାର ଆଉ କଣ କରୁଛନ୍ତି? ଭଲ ଭଲ ଆଉ ଭଲ ଅଛୁ।
ଆଉ କୁଆଡେ କୁଆଡେ ବୁଲାବୁଲି କରିବା ଯାଇଥିଲେ ଆପଣ?
ନା ବୁଲିବାକୁ କୁଆଡେ ଯିବୁ। ଆସିଥିଲି ତ କହୁଥିଲୁ ଆପଣ କଣ ଇଆଡେ କହୁଥିଲି ଆସିଛି ଗୋଟେ କ୍ୟାମ୍ପ ରେ ଆସିଛୁ ଯେହେତୁ ଏଠି ଆଇଛୁ ମାନେ ଦଶ ଦିନ ଆମକୁ କା
ଆସିବାକୁ ପଡିବ ଦଶ ଦିନ ଆମକୁ ରହିବାକୁ ପଡିବ ଏଠି।
ଉଁ ଟିକେ କଥା କଟୁଚି। ହ୍ୟାଲୋ ହଁ ଟିକେ କଥା କଟୁଛି।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ଖାଇକିବେ ଆସିଲୁ ହେଇଥିଲା ଭା ଭାତ ଡାଲି ପନିର ଆଉ କାଙ୍କୁର ସାଲଡ଼ ପାମ୍ପଡ଼। କାକୁଡି ସାଲାଡ ପାମ୍ପଡ ଆଉ ମିକ୍ସ ଇଏ ଥିଲା ଛଣା ହେଇଥିଲା କଣ କହିଲ କଲରା ଆଳୁ ଚିପ୍ସ।
ହଁ।
ଆଜ୍ଞା।
ବଢିଆ ବଢିଆ ମୁଁ ବି ତ ଏବେ ଖାଇକି ଆସିଲି। ଏ ଭାତ ଡାଲି ଆଉ ମୋର ଟିକେ ଜହ୍ନି ରାଇତା ଆଉ ଟିକେ ମିକ୍ସର। ବାରମଜା ଯୋଉଟା କହୁଛନ୍ତି ଆଉ ଉଁ ଆଳୁ ଚକଟା ଟିକେ ଆଉ
ଆଜ୍ଞା ତ ସକାଳେ ଆଜି କଣ ଖାଇଥିଲେ?
ସକାଳେ ତ ନିତ୍ୟ କାମ ସରିଲା ସରିଲା ପରେ ଟିକେ ଘର କାମ ହେଲା ଘର କାମ ଟିକେ ବାରି ଫାରିରେ କାମ ହଉଥିଲା କାମ ସରିକି ଠିକ୍ ଆଠଟା ସାଢେ ଆଠଟା ବେଳକୁ ରୁଟି ଆଉ ଟିକେ ସିମେଇ ଖାଇଥିଲେ। ଯାଇକି ଏଇ ଗାଧୋଇ ପାଧେଇେ କି ବସ ଥିଲୁ ଏବେ ଟିକେ ଶୋଇ ପଡିଥିଲୁ ଟିକେ। ହଁ। ବଢିଆ ଆଉ।
ହ ଆଜ୍ଞା ଉଠିକି ନିତ୍ଯକର୍ମ ସାରି ଯାଇଥିଲୁ ଚାଉମିନ ହେଇଥିଲା ଚାଉମିିନ ଖାଇଥିଲେ ଏଠି।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
ତ ଏଇ ଖରା ବେଳେ ତ ଏଇ ଖାଇ ତୁ। ତ ଯାଇଥିଲୁ ବେଳେ ପାଠ ପଢାକୁ ଯାଇଥିଲା ପଢା ପଢି।
ଟିକେ ସ୍କୁଲ ବିଷୟରେ କଣ କିଛି କୁହନ୍ତୁ ଆପ ଆପଣଙ୍କର ଯୋଉ
। ଭଲସେ କହିବୁ।
ହ୍ୟାଲୋ ହଁ କଲେଜ ବିଷୟରେ ସ୍କୁଲ ବିଷୟରେ କଣ କିଛି ଅନୁଭୂତି ଆମକୁ ଟିକେ କୁହନ୍ତୁ ହୁଁ।
ଏରା କୋଉ କ୍ୟାମ୍ ବିଷୟରେ
କ୍ୟାମ୍ପ ବିଷୟ ରେ ନୁହେଁ ଆମ ତମର ସ୍କୁଲ ମାନେ ଯେତେବେଳେ ସ୍କୁଲ କୋଉ ଇର କୋଉ ବର୍ଷ ପାସ୍ କଲ କଣ କେମିତି ସ୍କୁଲ କିଛି ଅନୁଭୂତି କୁହ?
ହାଇଁ ମୁଁ ତ ପଢୁଥିଲି ଷଷ୍ଠ ଯେତେବେଳେ ପଞ୍ଚମ ଯେତେବେଳେ ପଢୁଥିଲି ତ ଆମର ଗୋଟେ ହାଇସ୍କୁଲ ଅଛି ଆମର ପ୍ରଥମ ରୁ ଗୋଟେ ପଞ୍ଚମ ଯାଏ। ଗୋଟେ ସ୍କୁଲ ଅଛି ସେଇଟା ଗାଁ ସ୍କୁଲ ରେ ସେଇଟା ପଢିକି ଯାଆନ୍ତି। ହାଇସ୍କୁଲକୁୁ ଯିବୁ ଆମେ ଷଷ୍ଠରୁ ସପ୍ତମ ଯାଙ୍ଗେ। ଅଷ୍ଟମ ଯାକେ ଦଶମ ପର୍ଯ୍ୟନ୍ତ ତ ଆମର ନ ନବମ ଯାକେ ଅଷ୍ଟମ ଯାକେ କ୍ଲାସ୍ ହେଲା ତ ନବମରେ ଆମର ନାଇଁନ୍‌ ଯୋଉ ଇଏ ପିଲ କୋଭିଡ ନାଇଣ୍ଟିନ ଭଳିଆ ହେଇଲା ତ ଆମେ ଗୋଟେ ବର୍ଷ ସ୍କୁଲ ଯାଇପାରିଲୁନୁ। ତ ତାପରେ ଦଶମରେ ତ ଗଲୁ। ବହୁତ ଭଲ ଲାଗିଲା ସ୍କୁଲ ଯାଇ ଯିବା ସବୁଦିନ ଡେଲି ଆମେ ସ୍କୁଲ ଯାଉ ଡେଲି କ୍ଲାସ କରୁ ତ ସେଠି ତ ସେଇଟା ତ ସ୍କୁଲରେ ତ ସେମିତି ନାଇଁ କି କଲେଜ ଯେମିତି କ୍ଲାସ କଲେ ହବନି ସେଠି ତ ଜୀବ ମାନେ ତ କରିବାକୁ ଚାରିଟାରେ ହିଁ ଆସିବ ଏଠି ଖାଇବା ପିଇବା ଆସିବ ତ ସେ ସେମିତି ଯାଇ ଯାଇକି ବହୁତ ଖୁସି ଲାଗୁଥିଲା ତ ଯେତେବେଳେ ସରିଲା ଦଶମ ସରିଲା। ଆଉ ବହୁତ ତୁ ସାଙ୍ଗସାଥି କି ଛାଡିବା ପାଇଁ ବହୁତ ଇଏ ହେଲା ଯେତେବେଳେ ପାସ୍ ହେଇଗଲୁ ତ ବହୁତ ଖୁସି ଲାଗିଲା ପରେ ଆସିଲା ପରେ ଦୁଃଖ ଲାଗିଲା ଯେ ଆମେ ସ୍କୁଲ ଯାଉଥିଲୁ ସେଠି ସାଙ୍ଗ ସାଥି ଥିଲା ବହୁତ ଭଲ ଥିଲା। ଏ କଲେଜ ସେ ଯୋଉ ତ ଇଏ ହେଲା ସ୍କୁଲ ତ ବହୁତୁ ମାନେ ଜୀବନର ଗୋଟେ ଇଏ।
ହୁଁ ହୁଁ ତାପରେ ସ୍କୁ ଆଏ କୋଉଠିକଣ ପଢିଲେ। ଆଏ ନା କଣ ପଢିଲେ?
ଆଉ ସେ ତାର ଆଜ୍ଞା ପଢିଲୁ। ଆମେ ପ୍ଲସଟୁ ଯୋଉଠି ପଢ଼ିଲୁ ଆମର ମୁଁ ତ ପଢିଥାନ୍ତି। ଏ ଆମର ପାଖ କଲେଜ ରେ ଫାଙ୍କା ଅଛି ବଲେ ମୁଁ ସେଇଠି ପଢିିବ ବେଲି ମୁଁ ଥିଲି। ତ ଯେହେତୁ ମୋ ଟିକେ କଲସ୍ ସ୍କୁଲରେ ଦଶମ ସମୟରେ ଭୟ ହେଲା ତ ମୁଁ ର ରଖିଦେଲି ଚାରିଶହ ଷାଠିଏ ମୋର ରହିଗଲା ଦଶମରେ ତ ମୁଁ ଯୋଉଠି ଚାହୁଁଥିଲି ପଢିବା ପାଇଁ ତ ସେଠି ଯେହେତୁ ଭଲ ରେଜଲ୍ଟ ରହିଲା ତ ମୋ ଦେଇଙ୍କ ପୁଅ କହିଲେ ତା ବାପା ମାନେ ବି କହିଲେ କଣ ସେ ଏ କଲେଜ୍ ରେ ପଢିବା ଇଏ ଆଉ ଗୋଟେ ଆମର ଛତିଆ କଲେଜ ଅଛି ସେଠି।ସେଠି ପଢିବା ସେଠି ନାଁ ଲେଖିବା ସେଠି ବି ସେଠିକି ଯା ସିଆଡେ ଯିବୁ ବୁଲିବୁ ବୁଲାବୁଲି କରିକି କ୍ଲାସ ଫ୍ଲାସ୍ କରି ପାଠ ପଢିବୁ ତ ମୁଁ ତାଙ୍କ ୟେରେ ସେଠି ପଢିଲେ ଭଲ ରେଜଲଟ୍ ଏଠି ବି ପଢିବି ଛତିଆ କଲେଜରେ।
ହୁଁ ହୁଁ ହୁଁ। ପ୍ଲସଟୁ ରେ କେତେ କଣ ମାର୍କ ଥିଲା?
ପ୍ଲସଟୁ ରେ ତ ହଁ ରେଷି ଗାରି କାରଣ ତ ଜାଣିଥିବେ ଜାଣିଥିବେ କଲ ଯିବୁ ଗଲେ ପିଲାମାନେ କେମିତି ହୁଅନ୍ତି। ସ୍କୁଲ ଯାଇକି ବସିକି ଚାରଟା ରୁ ଜଶଟା ଯିବେ। ଚାରଟା ରେ କ୍ଲାସ କି ଏମତି ନୁହଁ।
ହୁଁ।
ଆଉ କଲେଜ ର ବୋହୁଟି ଅ ବାଇନାମିକ୍ ହେଇଗଲା ତ ଆଉ ପାଠ ପଢା ପଢିରେ ମନ ଲାଲଗୁନି ତ ଖାଲି ଏକଜାମ ପର୍ ଏକଜାମ ଆସିବାର
ହୁଁ।
ହଁ ବହୁତ କମ୍ ରେଜଲ୍ଟ ରହିଥିଲା ଆଉ ଦୁଇଶହ ତି ଚାଳିଶି ଆଜ୍ଞା।
ହୁଁ ହୁଁ ହୁଁ ହାଲୋ। ହଁ ତାଆଲେ ଆଉ ଖେ ଖେଳା ଖେଳି କଣ କରନ୍ତି ଆପଣ? ଆମର ତ ଏଇଟିରେ ପଡିଆ ଅଛି ଯେ ଯିଅ ଆମର ଏଠି ଗୋଟେ ପଡ଼ିଆଟେ ଅଛି ଯେ କିନ୍ତୁ ଆମେ ଏବେ ଆଉ କିଛି କରିପାରିବୁ ବର୍ଷା ତ ଲାଗି ରହିଚି ତିନି ଚାରି ଦିନ ହେଲା କିନ୍ତୁ ଆମ ସାଙ୍ଗ୍ ଛୋଟ ଛୋଟ ଭାଇ ମାନେ ଆମେ ଖେଳୁଥିଲୁ ଯେତବେଳେ ଏଇ ମା ଦୁଇ ତିନି ଦିନ ହବ ଆମେ ଖେଳି ପାରୁନୁ। ବହୁତ ପଡିଆ ପାଣି ହେଇଗଲାଣି ମାନେ ବାଉଣ୍ଡ୍ରିର ଚାରି ପାଖ। ପୁରା ବର୍ଷା ବର୍ଷା ଜୋର। ହଁ ଭାଇ ମାନେ ସବୁ ଛୋଟ ଛୋଟ ଭାଇ ମାନେ ସବୁ ମାନେ କଣ କହିଲ ଘରେ ସବୁ ବସିକି ଫ୍ରି ଫାୟାର ବୋଲି ଗୋଟାଏ ମାନେ କଣ କହିଲ ମୋବାଇଲ ର ଗେମ୍ ଅଛି ତାକୁ ଖେଳୁଚନ୍ତି। ତାପରେ କ୍ୟାରମ ଫାରମ୍ ଏମିତି ବି ବହୁତୁ ଖେଳୁଚନ୍ତି କିନ୍ତୁ କ୍ରିକେ ଏକୁଟିଆ ଏକାଠି ହେଇପାରୁନାହାନ୍ତି। ଅଲଗା ଅଲଗା ସବୁ ଖେଳୁଚନ୍ତି ସେଇଥିପାଇଁ ବହୁତୁ ଇଏ ଚା ଚାରିଟା ବେଳ ଟାଇମ୍ ଟା ବହୁତ ମାନେ କଣ କହିଲ ମିସ୍ କରୁଚୁ ଆଉ ଏମ୍ ଚି ଆଉ କଣ କରିବା ବର୍ଷା ଦି ଦିନ ହେଇଗଲା। ହଁ ଆଉ ମୋ ସ୍କୁଲ ବିଷୟ କଥା ମୁଁ କହୁଛି ଆମ ସ୍କୁଲରେ ଆମେ ବି ଉ ପ୍ରାୟତଃ ପଚାଶ ଷାଠିଏ ଜଣ ପିଲା ରହୁଥିଲୁ ଆମର ସ୍କୁଲଲେ ଏମିତି ସାର ମାନେ ବି ମ ଆମ କ୍ଲାସ କହିଲେ ଆମ ସବୁଠୁ ଥିଲୁ ଆମେ ଭାବୁଛୁ। କାହିଁନା ନା କି ଆମେ ସ୍କୁଲ ଛୁଟି ହବରୁ ଆମେ ବେଲ ବଜେଇ ଦେଇଥିଲୁ। ତାହା କ ବହୁତ ମାନେ ଉ ଇଏ ଦୁଃଖ ତ ଘଟଣା କି ସାର୍ ମାନେ ଆମ କ୍ଲାସକୁୁ ଆସିଲେନି, କି ସ ପଢେଇବା ପାଇଁ ବି ଆସିଲେନି ଗୋଟେ ଦିନ ଆମେ ଏଠୁ ଯାଇ ସାରଙ୍କୁ ଗୁହାରି କଲୁ, ଗୁହାରି କଲା ପରେ ତାପରେ ଯାଇକି ପାଠ ହଁ ଆସିଲେ ସେ ପଢିବା ପାଇଁ । ତାପରେ ହେଠୁ ଏମିତି ତାପରେ ଖେଳ ବି ଆମେ ସ୍କୁଲରେ ଖେଳୁ ।ଜାଣିଛନ୍ତି ସ ମୋଟା ବିଷୟ ଅଛି ସଂସ୍କୃତ ଆଉ ଗୋଟେ ହିନ୍ଦୀ ଆମେ ଏ ସଂସ୍କୃତ ନିଆଉ ଗଡ଼ା ହିନ୍ଦୀ ବି ତ ଆମର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହୁଏ। ତାହା ବହୁତ ଗୋଟେ ମାନେ କ କହିଲ ବହୁତ ସଂଘର୍ଷ ଖେଳ ହୁଏ। ତା ସାର୍ ମାନେ ବହୁତ ଉପଭୋଗ କରନ୍ତି ସେ ଖେଳକୁ। ତାପରେ ଏମିତି ବହୁତ ସାଙ୍ଗ ମାନେ ବି ଭ ଖେଳା ଖେଳି ହୁଏ। ତାପରେ ଆମର ଦି ହଜାରରେ ଆମେ ଅ ମ ଦି ହଜାର। ପନ୍ଦରରେ ଆମେ ସେଠୁ ସଇଲା ଆମର ପରୀକ୍ଷା। ଦଶମ ପରୀକ୍ଷା ତାପରେ ଆମେ ହେଠୁ ଆସିଲୁ। ତାପରେ ହେଠୁ ନୂଆ ହାଟ ବୋଲି ଆମ ଘର ପାଖରୁ ଚାରି କିଲୋମିଟର ସେଠି ଆମେ ଆ ଆଡିମିସନ କଲୁ। ସେଠୁ ତାପରେ ପଢ଼ାପଢ଼ି ସାରିକି, ଆଇ ସରିଲା ପରେ ମୋର ଫୋର୍ଟି ଫାଇଭ୍ ପରସେଣ୍ଟ ରହିଥିଲା। ପଇଁଚାଳିଶ ପର୍ଶେଣ୍ଟ ରହିଥିଲା ।ତାପରେ ପୁଣି ହେଠୁ ଚଣ୍ଡି ଖୋଲରେ ହେଠୁ ମହାବିନାୟକ ବାବା ଭୈରାନନ୍ଦ ମହାବିଦ୍ୟାଳୟ, ସେଠି ଆମେ ଗ୍ରାଜୁଏସନ ପଢିଲୁ ଅ ଆମେ ଦି ହଜାର କୋଡିଏରେ ସରିଲା ପରେ ଏବେ ଚାକିରି ପାଇଁ ବ୍ୟବସ୍ଥା ଚା ଲାଗିଛୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ।
ଆଉ ଗନ୍ ଆମର ତ ଏଠି ଜୋର ହଉଛନ୍ତି ବର୍ଷା ସକାଶେ। ବର୍ଷା ସକାଶେ ଜୋର ମାଛ ଫାଛ ହଉଛନ୍ତି। ମାନେ ମାଛ ଉ ହଁ ବର୍ଷା ଟା ଟି ଏଇ ହଉଥିଲା ଅ ଘ ଣ୍ଟେ ଦି ଘଣ୍ଟା ପୂର୍ବରୁ ଜୋର ବର୍ଷା ହଉଥିଲା। ଉଁ ଯେହେତୁ ଉଁ ପାଣି ତଥାପି ପାଣି ଟିକେ ସର୍ଟ ହଉଛି ଅଭାବ ହଉଛି କଣ କହିଲ ତଳି ପାଇଁ ଏ ଆଉ ତଥାପି ଟିକେ ଟିକେ ବର୍ଷା ପକଉଛି। କିନ୍ତୁ ମାଛ ଟା ଟିକେ ଯୋ ରେ ହଉଛନ୍ତି, ଆମ ଘର ପାଖରୁ ଗୋଟେ ହାପ ଅଧ କିଲୋମିଟରରେ ଗୋଟେ ମାନେ କ ଲ ପୋଲ ସେଠି ଜୋର ମାଛ ହଉଛନ୍ତି। ଯେମତି ଏ ସେ ଏଇ ଚୁ ଦେଶୀ ମାଛ ଯେମିତି କହିଲେ କୋଉ ଗଡ଼ିଶ ଏ ଯୋଉ ସବୁ ପ୍ରବଳ ମାଛ ହେଲେଣି। ଲୋକ ପ୍ରବଳ, ଦୁଇ ଚାରି ଜଣ ଠିଆ ହେଇଛନ୍ତି ଧରିବା ପାଇଁ।
ଆଜ୍ଞା । ଆଜ୍ଞା ଆ ଜ୍ଞା ତ ସେଠି ଏନା ଜୋରେ ବହୁତ ଜୋହରେ ବର୍ଷା ହଉଛି। ତ ଯ ଆ ଆପଣଙ୍କ ଆଡେ କମିକି ଗଲାଣି! ଆମ ଏଠି ଏବେ ଜୋରେ ପକଉ ଛି ତ ଆମେ ବାହାରକୁ ଆଉ ଯାଇପାରୁନୁ। ତ ଏ ବର୍ଷାରେ ତ କୁଆଡେ ଯାଇହବନି ତ
କଣ କରାଯିବ ଆପଣ ତ ଯାଇଛନ୍ତି, ଓ ଗୋଟେ କାମରେ ଆଉ।
ଆଜ୍ଞା ଆଜ୍ଞା।
ଉ ହୁଁ।
ଆଜ୍ଞା।
ତାହେଲେ ଖାଇ ପିଇକି ଆପଣ ବସି ଗୋଟେ ଜାଗାରେ ଆଉ କିଛି କରିପାରିବେନି ଯାହା ଜଣା ପଡୁଛି ହୁଁ।
ଆଉ ଆଉ ଆପଣ ଆପଣ ବି କଣ ଘରେ ଶୋଇଛନ୍ତି ନା ବସିଛନ୍ତି ଏଇନେ ଏବେ
ହ ମୁଁ ଟିକେ ବସିଥିଲି ଟିକେ ଶୋଇ ଖାଇ ପି ଜଷ୍ଟ ଟିକେ ପଦାରେ ବୁଲାବୁଲି କରୁଛି ସେ ଯୋଉ ମାଛ ଧରିନାହାନ୍ତି ମୁଁ ସେଇଠି ତାଙ୍କ ପାଖରେ ଠିଆ ହୋଇଛି ମତେ ଟିକେ ମାଛ ଧରିବା ଅପେକ୍ଷା ଧରିଲେ ଲୋକ ମତେ ଦେଖିବା ଭାରି ଭଲ ଲାଗେ ମୁଁ ସେଇଠି ଛତାଟା ଧରିକି ଟିକେ ଠିଆ ହେଇଛି ବହୁତ ଭଲ ଲାଗୁଛି ଦେଖିବା ପାଇଁ ସେଠି ହଉ ନବୀନ ବାବୁ ମୁଁ ଆପଣଙ୍କୁ ଫୋନ କରିବି ସନ୍ଧ୍ୟା ବେଳକୁ ଟିକେ ମୁଁ ଟିକେ
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।